ହ୍ୟାଲୋ ଆଉ କଣ କରୁଛ?
ହଁ ଏଇ ଶୋଇଥିଲି ନା ଆଉ ଉଠିକି ବ୍ରସ୍ ଫ୍ରସ୍ ତ କରିନି ଆଉ
ଓ ହ ଆଉ ରଜ ରୁଜି?
ହଁ ରଜରେ ତ ଆମର ଏପଟେ ଭଲ ରଜ ଆମର ପାଳନ କରାଯାଏ। ଆ ପ୍ରୋଗ୍ରାମ ଫୋଗ୍ରାମ ହେଇକି ଆଉ ଭଲ ରକମର ହୁଏ ଆଉ।
ଆଉ ରଥ ରଥଯାତ୍ରା ହଉଛି ନା ହଉନି?
ହଁ ରଥଯାତ୍ରା ଏଇ ଗାଁ ପାଖାପାଖି ସୋଉ ରଥଯାତ୍ରା ହଉଛି।
ନିଜ ଇଏ ରହୁନି।
ହଁ ସେ ଆମନ ସେଇ ଗାଁ ପାଖାପାଖି ଆଉ ପାଖ ମାନେ ସେ ଇଏ ଆ ଛୋଟ ଇଏରେ ଆଉ ଟିକେ ଦୂର ପାଞ୍ଚ ଛଅ କିଲୋମିଟର ଦୂର ପାଖାପାଖି ନା ଆଉ ଟିକେ ଭଲ ଇଏରେ ରଥଯାତ୍ରା ହୁଏ ତାପରେ ଦୋକାନ ବାଡି ସବୁ ମାନେ ଖାଇବା ଜିନିଷ ସବୁ ଭଲ ଆଉ ମେଳା ହଁ ମନା ବଜାର ପଡେ ଆଉ।
ଆଉ ତମର ସେପଟେଛନ୍ତି କଣ?
ଆମର ତ ଏପଟେ ସବୁ ଆମର ରଥଯାତ୍ରା ଟା ଆଉ ରଜ ଟା ଭଲ ହୁଏ ଆଉ। ରଜ ଟା ଆମର ପଡେ ଇଏ ଆମର ଛୁଆ କରନ୍ତି ଏ କଣ ମ କି ରଜ କୁହାଯାଏ? ଆଉ ମନା ଜରା ପଡେ ଦୋଳି ତମର ଆସନ୍ତି ବାହାରୁ ଆଉ
ହଁ ଡୋଳି ଫୋଳି ତ ଛୁଆଙ୍କ ପାଇଁ ସେଇ ଏ ସବୁ ପରେଡେ ହଁ
ଆଉ ରଥଯାତ୍ରା ଆମର ବଡ ରଥ ହେଇକରେ ଆ
ହଁ ରଜ ଗୋଟେ ରଜ ତ ଗଲାଣି ରଜ ତ ଯେତିକି ପାଖେଇ ଆସଥିବ ରଜ ବୋଲି ସେତିକି ଖୁସି ମନ ଗୋଟେ ଲାଗେ।
ହଁ ଏତି ଦେଖିଲା ବେଳୁ ବାଘ ହୁଏନି।
ହୁଁ ହୁଁ।
ଆଉ ରଜ ଆଗ ରଜ ଭଳିଆ ପାଇଁ ରଜ ତ ପୁରା ଉଠିଗଲା ରଜ
ହଁ ଆଗରୁ ହଁ ଆମର ସେମିତି ପାଇଈ ଆମ ଗାଁରେ ସେମିତି ଆଗରୁ ବାର ବର୍ଷ ଭଳିଆ ହେଲାଣି ମାନେ ସେ ରଜ ଫୋଗ୍ରାମ ଫୋଗ୍ରାମ ହେଇକି ଭଲ ରକମରେ ହୁଏ। ଏବେ ବା ଆସ୍ତେ ଆସ୍ତେ ଆଉ ଟିକେ କିଛି ଜିନିଷ ଇଏରେ କମି ଗଲେ ଆଗରୁ
ହେଇଯାଉଛି ଆଉ ଆଗ ଏବେ ଆଉ
ଆଉ ରଜ ଭଜରେ ଆଉ ପିଠା ପଣା କଣ କେମିତି?
ହଁ ପିଠା ପଣା ଆଉ କଣ ସେଇଟା ଆଉ କାଇହିଁ ସେମିତି ସେଇ ଚକୁଳି ପିଠା ହଉଛି ନହେଲେ ଆଉ କାଇଁ ଆଡ଼ମ୍ବର ପାଇଁ କରୁଛନ୍ତି। ଲୋକ ବି ଆଉ ପିଠାପଣା ବି କରୁନାହାନ୍ତି ଚିକେନ ଖାଇଦଉଛନ୍ତି ସଇଲା।
ହଁ ବାର ଦେଖିକି ଚିକେନ୍ ଆଣିଲେ
କାହିଁକି ସେ ଭୋଜି ଟୋକା ଦଳ ଭୋଜି କରିଦେଲେ ସଇଲା, ଆଗରୁ କଣ ଆଗରୁ କେହି କିଛି ଭୋଜି ଭୁଜା ହୁଏନାହିଁ ଭୋଜି ଭଜାର ସାଙ୍ଗ ସାଥିରେ ସବୁ ବୁଲନ୍ତି ଦିନୁଟା ଏବେ ଆଉ କିଏ କାଇଁ ବୁଲୁଛି। ହୁଁ।
ହଁ ସବୁବଳେ, ଓହୋ
ଆଉ କଣ କୁହ? ଚାଷ ଚସି ହଉଛି ନା ହଉନି? ଚାଷ
ହଁ ଚାଷ ବାସ ତ ଏଇ ସିଜନ ପଳେଇ ଆଇଲା ରଜ ପରପରେ ବର୍ଷା ସିଜନ ପଳେଇ ଅଇଲା
କରଛ ନା ନିଜେ କରୁଛ ନା ଆଉ ଦେଇ ଦଉଛ ଇଏ କୁ?
ହଁ ନିଜେ କିଛି କରାହଉଛି ଆଉ ବଖରା କିଛି ଦିଆହଉଛି।
ଦିଆହଉଛି ଆଉ,
ହୁଁ ଏଭଳିଆ ଆଉ, ଏଇତ ବର୍ଷା ସିଜିନ୍ ବର୍ଷା ହଁ- ହଁ ବର୍ଷା ସିଜିନ୍ ପଳେଇ ଆଇଲାଣି,
ପଳେଇଲା ତ ସିଜିନ୍ ଟା ଆଉ ଟୋଟାଲି ମାସୁଟେ ଆଉ ମାସୁଟେ ରହିଲା।
ହୁଁ।
ମେନ୍ ସିଜିନ ରଜ ପଳେଇଲା ବର୍ଷାଟା ଆଉ,
ହୁଁ। ଆଉ ଆଉ ରଜରେ କୁଆଡେ ବୁଲିବା ପାଇଁ ଯାଇଥିଲ କଣ?
ଯାଇଥିଲୁ ପୁରୀ।
ପୁରୀ ପଳେଇଥିଲ? ରଜ ତ ଏକା ଆଗରେ ଯୋଉ ଗାଁଗୁଡା ସବୁ ଯିବାକୁ ପଡୁଛି ବୁଲି, ଓଁ ହଁ।
ଆଉ ଦି ତିନି ଦିନ ରହିଲୁ ଆଜି। ବୁଲି ବୁଲାକି ଆସୁ ଛଅ ସାତ ଜଣ ସାଙ୍ଗ ଆଉ,
ହୁଁ ହୁଁ, ରଜରେ ତ ଏଇ ବୁଲାବୁଲି ଗାଁ ପାଖାପାଖି ଯୋଉ ଗାଁ ଥିବ ସବୁ ଗାଁ ଯାଇକି ବୁଲାବୁଲି କରି ରଜ
ହୁଁ -ହୁଁ-ହୁଁ ହୁଁ ଆଉ କଣ କହ?
ଆଉ ହୁଁ। ଆଉ କଣ ବ୍ରସ ଫ୍ରସ କରି ଖାଇଖୁଆ ସାରିଲଣି?
ହଁ ଏଇନେ ନାଇଁ ଦାନ୍ତ ଘଷିନି ଆଇଥିଲୁ ଷ୍ଟେସନ ଆଡେ ଡ୍ୟୁଟି ଆଡେ। କୁଆଡେ ଯାଇଥିଲୁ?
ହୁଁ ହୁଁ ହୁଁ ଶୁଇଥିନି ହଁ। ଆଉ ରଥଯାତ୍ରା ତ ତମ ଆଡେ ହୁଏ ସମସ୍ତେ
ହଁ ରଥଯାତ୍ରା ଆମର ଆମର ଟିକେ ଆମର ଟିକେ ବଡ ରଥ ହଉଛି ମାନେ ଏଇ ହାଇଟ ହବ ପଚାଶ ଷାଠିଏ ଫୁଟ। ଗାଁ ଟା କିନ୍ତୁ ହୁଁ ଗାଁ ଟା କିନ୍ତୁ ଦେଶ ଦେଶ କିଛି ଦଉଛି ଆ ଟୋକା ଦଳ କିଛି
ହଁ ସେଇ ପିଲା ହଁ ସେଇ ଗାଁ ରେ ସବୁ ଆଦାୟ କରି ପଇସା ଇଏରେ ଆଉ ପିଲାମାନେ ଏମିତି ଇଏ କରି ଏଇ ରଥ ଏଇ କରି
ଖବର କୁହ ନାଇଁ ଆମର ଗୋଟେ ଆମ ଗାଁ ପାଖରୁ ଆଉ ଗୋଟେ ଗାଁ ଛୋଟ ଗାଁରେ ସେ ଛୋଟିଆ ରଥଟେ କରୁଛନ୍ତି।
ହୁଁ।
ଆମର ଦିଟା ରଥ ଯାଉଛି
ଆମର ଏଠି ସେମିତି ତିନିଟା ରଥ ହୁଏ ଗାଁ ର ଗାଁ ଭିତରେ ଗୋଟେ ହୁଁ ଗାଁ ଭିତରେ ନା ଗାଁ ଭିତରେ ଗୋଟେ ଆଉ ଆମର ଏଠି ଭଲ ବାଲା ପାଖାପାଖି ଦି ତିନି କିଲୋମିଟର ଅଛି ସେଠି ସେଇ ଜାଗା ମାନେ ଯୋଉଟା ହୁଏ ସେଠି ସବୁ ମୀନା ବଜାର ପଡିକି ସବୁ ଦୋକାନ ବାଡି ପଡିକି ସବୁ ରଥଯାତ୍ରା ଇଏଟା ହୁଏ ଭଲ ଆଉ
ଉହୁଁ
ଉଠିନ
ହଉ ଉଠି ସାରିଲିଣି ହେଇ ତ ଫୋନ କଲ ଆଉ ଉଠିନି ଆଉ
ହଉ ସେମତି
ଆଉ ରଥଯାତ୍ରରେ ପୁରୀ ଫୁରୀ ଆଡେ ଯିବନି?
ହଁ ଯିବାର ଯୋଜନା ରଖିଛୁ ଦେଖିବା କଣ ହଉଛି ଆଉ
ହୁଁ ହୁଁ ପୁରଏ ତ ରଥାତ୍ରା ସବୁଠୁ ଭଲ ଆଉ ମାନେ ପୁରୀରେ ତ ଭଲ ପୁରା ରଥଯାତ୍ରା ପୁରା
ଆ ଜୀବନନ୍ଦମା କି
ନା ନାଇଁ ବର୍ଛନ ଏଇ ପାଖରେ ଦେଖିଦ
ଆ ମାଡିଆସ ମାଡିଆସ ଫୋନ କର ଆମେ ଦୋଉ ଚାରି ପାଞ୍ଚ ଜଣ ସାଙ୍ଗ
ହୁଁ ହୁଁ ନାଇଁ ବଷବନ ଏଇ ଦିଆ ହଲ ଆଉ ଗଲା ବର୍ଷ ଯିବା ଏ ବର୍ଷ ଏ ପାଖରେ ଦେଖିଦବା
ସେଇଆାର ଲୋକର ଆଉ ନା ଆମେ ପଳଉଛୁ ପୁରୀ ରଥଯାତ୍ରା ଯାଉନଲେ ସୁନାବେେଶ
ହୁଁ ହଁ କହିଲ
ସୁନାବେେଶ ନେଲେ ରଥଯାତା ଏ ଦିଟାେ ଯାଉ
ହଁ
ଆଉ
ନ ନା
ଆଉ କଣ କହ
ଆଉ ଘରେ ସବୁ ଭଲ
ହଁ ହଁ
ହୁଁ ହୁଁ ହୁଁ
ଏଇଟୋ କାମ କରିବା ଖାଇବା ଭଲ ଆଉ କଣ
ହଁ
ୁଆଡ କହିଛି ନ କ କ ା ହ ଆର ଯୋଉ ରଜରେ ତମର ପ୍ରୋଗ୍ରାମ ଫୋଗ୍ରାମ ନାଚ ଗୀତ ହୁଏନାଇଁଛଆଁ କ
ନାଇଁ ନାଟ ଆମର ହୁଏ ଆଗରୁ ଗାଁ ଟକାା ସବୁ ଶିଖନ୍ତି ଶିଖେଇକି କରନ୍ତି ଆଉ ଏଇ ଛାଡିଦେଲେଣି ଏଇଠିକି ହେଇଯିବ ତିନି ବର୍ଷ ଖଣ୍ଡେ ହେଇଯିବ ଛାଡିଦେଲେଣି ଆଉ କଣ ଯ ଯୁଆଡେ ଯାଉଛନ୍ତି ଆଉ ଶିଖିବେ
ହଁ ଆଗରୁ ସେଇଟା ଗୋଟେ ଗୋଟେ ରହୁଥିଲା ଭଲ ଇଏ ଆମର ବି ସେମିତି ନାଚ ଗୀତ ହଉଛି
କରିଦୁଥିଲେ
ହୁଁ ଆମର ବି ସେଟା ନାଚ ଗୀତ ସେମିତି ଛୁଆଙ୍କୁ ନେଇକି ପ୍ରୋଗ୍ରାମ କରୁଛନ୍ତି ତାପରେ ବାହାରୁ ସୁଧା ଡାକୁଛନ୍ତି ବାହାରୁ ସେମିତି ଆସିକି ସେ ସବୁ ପ୍ରୋଗ୍ରାମ ଇଏ କରୁଛନ୍ତି ଆଉ ହୁଁ ସବୁଛି କେତେ ଚଉଦ ତାରିଖ ରଜ ହେନେ ଆମର ତେର ତାରିଖରୁ ଆରମ୍ଭ ହେଇଯାଏଁ ପ୍ରୋଗ୍ରାମ ଷୋହଳ ସତର ତାରିଖ ପର୍ଯ୍ୟନ୍ତ ରଜ ବାଟେଇବେ ରଜ ପୁରା ଡିଜେ ଫିଜା ଆଣିକି ଇଏ କର ତାକୁ ରଜ ବାଟେଇବେ।
ଆମର ଏମତିରା ସବୁ ଉଠିଗଲା କେବଳ ଏଇ ହୋଲି ଟା ଆମର ଟିକେ ବାଗେଇ କରୁଚୁ। ଆଉ ଲକ୍ଷ୍ମୀ ପୂଜା ଅଷ୍ଟପରୀ ଏଇ ତିନିଟା ବାଗେଇ ଆର। ଜୋଟାରେ ଆମର ହୋଲିଟାରେ ଡିଜେ ଆଣୁ
ହୁଁ।
ଘର ଘର ବୁଲୁ।
ହଁ ଏଠି ସିମିତି ହଁ ଏଠି ସେମିତି ଗାଁ ଟା ବୁଲାବୁଲି କରିକି ରଜ ଇଏ। କାଷ୍ଟ ରଜ ଦିନ ସେମିତି ମନ୍ଦିରକୁ ଯାଇକି ସେଠି ରାଧାକୃଷ୍ଣ ହେଇକି ଆଉ ତାଧେ ଆସିକି ଡୋଳି ପାଖରେ ପୂଜା ଫୂଜା କରିକି ଏମିତି ସବୁ ଫାଷ୍ଟ ରଜ ଦିନ ଏମିତି ହୁଏ ଆଉ।
ଏଇଆଡେ ଇଆଡେ ସେ ଆଗରୁ ସେମତି ହଉଥିଲା ରଜ କୁ ଆମର ଏବେ ଆଉ ଟୋକା ଦୋଳ କରୁନାହାନ୍ତି କେବଳ ହୁଲି ଟା ବାଗେଇ କଚନ୍ତି ଆଉ।
କଣ କି ଯେଏ ଯେମିତି ଏନେ ଯେଏ ଯେମିତି ଯୋଉ କାମରେ ସିଏ ଏତେଏଳେ ଘରେ କିଏ କେମତି ଥିଲେ।। ଇନା ଜେ ଜେଝା କାମରେ ସବୁ ଜେ ଯା ଇଏରେ ଗଲେ।
ଦିଏତ ଗଲେ ଆଉ କିଆରାତେ ମୁଣ୍ଡ ଖେଳେଇକି କରୁଚି। ଆଉ ଯିଏଫି ମୁଣ୍ଡ ଖେଳ ତାକୁ ବି ଦେବାକୁ ପଡିବ ପଇସା। କିଏ ଯଦି ଗୋଟେ ନଦେଲା ହେ ତେଣୁକରି ଏଇ ହୋଲିଟାରେ ସବୁ ଏକାଠିଉଛନ୍ତି ତୋଳି ତୋଳା କରୁଚନ୍ତି ଆଉ।
ହଁ। ଆ ରଜ ଇଏଟା ଟିକେ ଆମର ଭଲ ହୁଏ ରଜ ଆଉ ଗଣେଶ ପୂଜା ହୁଁ। ପୋଗ୍ରା ଫୋଗ୍ରା ହୁଏ ଚାରି ଦିନି ପାଞ୍ଚ ଦିନି ଲେଖା ପ୍ରୋଗ୍ରାମ ହୁଏ।
ତମର ତ ହେକଡ ଲାଇନ୍ କି ଲ କ୍ଷ୍ମି ପୂଜାଟା ବି ଭଲ ହଉଥିବ।
ହୁଁ ରଥଆତ୍ରା ଇଏ ସେ ସବୁ ଗଣେଶ ପୂଜା ତ ଆହୁରି ଭଲ ଇଏ।
ନା ତମର ଲକ୍ଷ୍ମୀ ପୂଜା ଟା ହାଇଲାଇଟ ଥିଲା ସେକଡ ଲାଇନରେ। ଯାଇଥିଲି ଆଉ। ଆଉ ଖିଆ ଖୁଈ ହେଇନି ବୋଧେ।
ଙ୍କ କଇଲ।
ଖିଆ ଖୁଇ ହେଇନି।
ନା ମୁଁ ବା ଶୋଇଥିନି ଉ କଲ ଜିମତିି ଆଇଲା ଉଠିନି ତାରେ ଆ ଟଚ
ଆମର ସଖାଳୁ ଛଅ ରୁ ଡିଉଟି ଯେ ଦିନ ଦଶ ଏଗାରଟା ହାତେ।
ହୁଁ ହୁଁ।
ପଳେଇ ଆଇଲୁ ଏ ଦଶଟା ଏଗାରାଏଳେ ଯିବୁ ଘରକୁ ଶଇଲା ଡିଉଟି ଛୁଟି ଆଉ।
ଆ ବଢିଆ ଡିଉଟି।
ରେ ରୁ ଆମର ସବୁ ଟ୍ରାକ ଚେକିଂ ହଉନି ସବୁ ନଟ ନୁଟି ହେଇଥିରେ ଆଉ।
ଓଁ ହୋ।
ସେଇଥିରେ। ଆ ଚେକିଂ କରଦବୁ ପଳେଇବୁ ଆ ରାତି ଯିଏ ଆସିବ ସିଇ ଫୁଣି ଚେକିଂ କରିବ ଆଉ।
ହୁଁ ବଢ଼ିଆ ଆଉ। ଆଉ ଆଉ ଗଲା ଡିଉଟି ତ ହଁ ସେମିତି ଅଛି ଆଉ। ଏନା ନାଇଁ ସାଢ଼େ ଏଗାର।
ଉଁ ହୁଁ ସାଢ଼େ ଏଗାରୁ।
ହୁଁ ସାଢେ ଏଗାର ରୁ ଦଶଟା। ସଢେ ନ ହୁଁ ସଢ଼େ ନ। ହୁଁ ତା ଭିତରେ ଖାଇବା ଘଣ୍ଟେ।
ଘଣ୍ଟା ତ ଏଟା ମିଳିବ ପରିସ୍ରା ଖାଇବା। ଆଉ କଣ କୁହ।
ଆଉ ରଜରେ ଆମ ପଟେ ଆସ ବୁଲିକି ଯିବ। ଦେଖିବ ଏପଟେ କେମତି ରଜ ହଉଚି ହଁ ଏତ ଗଲା ଗଲା ବର୍ଷ ଆଉ।
ଆମର ପିଲା ଏଠି ରହୁଛନ୍ତି ହେକର ଲାଇନ।
ହୁଁ ହୁଁ।
ଛ ସାତ ଜଣ ଅଛନ୍ତି।
ହଁ ହଁ ହଁ। ନା ଏପଟେ ଭଲ ହୁଏ ରଜ ଫଜରା ଭଲ ହୁଏ ଆସିବ ବୁଲି ବୁଲାକି ଯିବ।
ଡାକିଥିଲେ ଏବେ ଲକ୍ଷ୍ମୀ ପୁଜା କୁ ଯେ ଆଉ ଯାଇ ହେଲାନି।
ହୁଁ ହୁଁ ନା ଆସିବ ମ ପଳେଇ ଆସିବ ଗୋଟେ ଥ ଗୋଟେ ବର୍ଷ ଦେଖିକି ଯିବ।
ଆମେ ନିଜେ କରୁଥିଲୁ ତ ଲକ୍ଷ୍ମୀ ପୁଜା ଟା ଯାଇ ହେଲାନି।
ହଁ ଆ ସେଇଆ ତ ଗାଁରେ କଲା ଗଟେ ଏଠି ହଁ ଏଟିତ ଗାଁରେ କରୁଚୁ ଆଉ।
ହୁଁ କୋ ନାଇଁ ନାଇଁ ମେନ୍ ହେଲା ଲକ୍ଷ୍ମୀ ପୂଜା ଟା ତମର ସେଇ ଭଲ ହୋଉଛି। ଆଉ ଯାଇ ହେଲାନି ଆଉ।
ହୁଁ ନା ଗଲା ବର୍ଷ ସେମିତି ରଜରେ ଆସିବ ବୁଲି ବୁଲିକି ଯିବ।
ହୋଉ ହୋ
ପୋଗ୍ରାମ ଫୋଗ୍ରାମ ସବୁ ହୋଉଛି ଦେଖିବ।
ହୋଉ।
ଆଉ କଁ